ହଁ ଆଜ୍ଞା ହଁ ଭଲ ଅଛି ଆପଣ କେମିତି ଅଛ ଛନ୍ତି
ବ-ମୁଁ ବି ଭଲଅଛି।
ଆଉ ଖାଇଲଣିି?
ହଁ ନାଇଁ ଖାଇନି ଥା ଆଉ ଟିକେପରେ ଖାଇବି।
ଆଉ କେମତି ଖରା କେମତି ଚାଲଚି ଆପଣଙ୍କ ପଟେ?
ଏଇଠ୍ ଆଜ୍ଞା ବୋହୁତ ମାତ୍ରାରେ ଖରା ହୋଉଚି।
ହଁ ହଁ ଆଉ ଖରାରେ ଦେଖିକି ବାହାରକୁ ଯାଆନ୍ତୁନି। ଖରାରେ ଗଲାବେଳେ ଆପଣ ଛ ଛତା ଧରିକି ଯାଆନ୍ତୁ ପାଣି ହୁଏତ ପାଣି ବି ବୋଟଲ ଧରିକି ଯାଆନ୍ତୁ ମୁଣ୍ଡରେ ଓଦା କପଡ଼ା ଯଦି ପସ୍
ହଁ ତାପରେ କଳା ଚଷମା ବିି ପିନ୍ଧିକି ଯାଉଛି।
ଆଉ ଆଜି ଆପଣଙ୍କୁ ଫୋନ କରିଚି ଯେ ଆପ-ଆପଣଙ୍କ ଠାରୁ ଦୁଇ ପଦ ଏଇ ଯୋଉ ନିଶା ସେବନ ଉପରେ ନିଶା ସେବନ ଯୋଉ ଲୋକ କରନ୍ତି। ଆଜିକା ସମୟରେ ଯୋଉ ୟୁଥ ଯୋଉ ଯୁବପିଢି ଯୁବପିଢି ସମସ୍ତେ ପ୍ରାୟ ନିଶାରେ ଅ ନିଶା ଦ୍ରବ୍ୟ ସ-ଅ-ଗ୍ରହଣ କରନ୍ତି ଏବଂ ସମାଜରେ କୁପ୍ରଭାବ ପକା ନ୍ତି ଘରେ, ସାହିର, ସୋସାଇଟିରେ ପରିବାରରେ ପୁଣି ତାଙ୍କର ଦେହ କ୍ଷତିଗ୍ରସ୍ତ ହୁଏ, ଏ ଉପରେ ଆପଣ କଣ ଅ-ମତାମତ ରଖୁଛନ୍ତି ଦୁଇପଦ ଆଉ କୁହନ୍ତୁ?
ମୁଁ ଆଗ ଦିହର-ଦେହର କ୍ଷତିକାରକ୍ ବିଷୟରେ କହିବି ତାପରେ ସମାଜର କ୍ଷତିକାର ବିଷୟରେ ମୁଁ
ହୋଉ ଠିକ ଅଛି କୁହନ୍ତୁ?
ଯୋଉ ଆମେ ଧୂମ ପାନ ଯୋଉ ଆଜିକାଲିର ଏବେ ମାନେ ଛୋଟ ଛୁଆ ବି ନେବାର ଆରମ୍ଭ କରିଦେଲେଣି।
ହଁ।
ମୁଁ ଏଇ କିଛି ଦିନ ଭିତରେ ଦେଖୁଥିଲି ଗୋଟେ ଷଷ୍ଠ ଶ୍ରେଣୀ ପଢିବା ଛୁଆ
ହଁ।
ସେ ଲୁଚିକି ଆସି ଆମର ଗୋଟେ ବାଉଣ୍ଡରୀ ତଳଆଡୁ ଯେ ଧୂମପ୍ରାଣ ଗ୍ରହଣ ମାନେ ନୋଉଚି ନିଶା ସେବନ କରୁଚି ମତେ ଆଶ୍ଚର୍ଯ୍ୟ ଲାଗିଲାଣି ଆଜିିକାଲି ତ ନୂଆ ଯୁବକ ଯୁବତୀ ପିଢି ମାନେ ଆମର ନୂଆ ପିଢି ସେମାନେ ଧୂମ ପ୍ରାଣ ଗ୍ରହଣ କରୁଛନ୍ତି।
ହଁ।
ଆକ୍ଚ୍ୟାଲି ଏଇଠି ଆଗ ଆମର କଣ କି ଦେହରେ ଆଗ ତ ଦେହ ବହୁତ ଖରାପ୍ ହବ। ଆମର ଯୋଉ ଶରୀରର ଯୋଉ ଆମର ଯୋଉ ହାର୍ଟ ହୃଦୟ।
ହଁ।
ସେ ସବୁ ଖରାପ।
ତ ଆପଣ କହୁଛନ୍ତି ନିଶା ଦ୍ରବ୍ୟରେ ନିଶା। ଦ୍ରବ୍ୟ ଯୋଗୁ ଅଧିକ ନିଶା ସେବନ କଲେ। ଆଁ ମାନେ ହାର୍ଟ ପ୍ରୋବ୍ଲେମ ହାର୍ଟ ଅସୁବିଧା ହେବ।
ହୁଁ କିଡିନୀ ହଁ ତାପରେ ବ୍ରେନ ବି ଆମର ଧୀରେ ଧୀରେ ସିଏ ମାନେ ସବୁ ଲୋକ ଭୁଲିବାକୁ ଆରମ୍ଭ କରିଦିଅନ୍ତି। ଯୋଉ ଧୂମପାନ ନାହିଁ କି ହଁ ହଁ ଡ୍ୟାମେଜ୍ ହେଇ ହେଇ ଯାଉଛି। ମାନେ କିଛି ଭଲରେ ମନେ ରଖିପାରନ୍ତି ନା କ କାମ କିନ୍ତୁ ପାଠ ପଢା ବି ଭଲ କି ହୁଏ ନା। ଆହୁରି ବେଶୀ ଗ୍ରହଣ କରୁଛନ୍ତି। କେତେ ଲୋକ ଏମିତି ବାନ୍ତି ବି ମାନେ ରକ୍ତ ବାନ୍ତି ବି କରୁଛନ୍ତି।
ହଁ ହଁ।
ମାନେ ଆମର ଦେହ ପୁରା ଯୋଉ ମୁଟା ଲୋକ ମାନେ ବି ଧୀରେ ଧୀରେ ପତଳା ହେଇ ହେଇ ଯାଉଛନ୍ତି। ମାନେ ଏତେ ଶୁକି ଯାଇଛନ୍ତି।
ଆଚ୍ଛା।
ତାଙ୍କ ଦେହ ବୋହୁତ କ୍ଷ ଖରାପ କ୍ଷତିକାର
ଆପଣ କହୁଛନ୍ତି କି ଯେ ନିଶା ଦ୍ରବ୍ୟ ଗୋଟେ ଖରାପ ଜିନିଷ ସେ ଖରାପ ଜିନିଷ ଯୋଗୁ। ମଣିଷ ସେବନ କରି ନିଶା ହୋଉ ନିଶା ମାନେ ଧୂମ୍ରପାନ ହୋଉ କିମ୍ବା ଅଁ ମଦ ହୋଉ। ଯାହାବି ସେବନ କରିବା ନା ଏରା ସମ୍ପୂର୍ଣ୍ଣ ମାତ୍ରାରେ ଭୁଲ। ଆଉ ଏଇରା ହୋଉଛି କୁ ପ୍ରଭାବ ତାଙ୍କ ଜୀବନରେ ପଡ଼ୁଚି ତାଙ୍କର ଜୀବନ ତାଙ୍କର ପରିବାର ନଷ୍ଟ ହୋଉଚି। ଏଇଟା କହିବା ପାଇଁ ଚାହୁଁଛନ୍ତି ତ। ହଁ ତାଙ୍କର ଦେହ ଖରାପ ହୋଉଛି ଧୀରେ ଧୀରେ ତାଙ୍କର ଦେହରେ ଯୋଉ ସ୍ ଅଁ ଯୋଉ ନିଶା ଦ୍ରବ୍ୟ ଲାଗିକି ରହେ ଯୋଉ ଆଡିକ୍ସନ୍ ହୋଇଯା ସେଇ ନିଶା ଦ୍ରବ୍ୟ ଧୀରେ ଧୀରେ ଦେହକୁ ଖାଇଦିଏ ପୁଣି ପରିଶେଷରେ ତାର ଯୋଉ ଶରୀରରେ ଯୋଉ ଅଁ ମହତ୍ୱପୂର୍ଣ୍ଣ ଯୋଉ ଅଙ୍ଗ ଗୁରାକ ଅଛି ଯେମିତିକି କି ଲିଭର୍ ଭଲ କି ନି ଭଲ ହାର୍ଟ ଭଲ ଏଇରା ଙ୍କକୁ ଧୀରେ ଧୀରେ ଧୀରେ ଧୀରେ ସିଏ ଖାଇବ ଖାଇଲା ପରେ ମଣିଷ ତାର ଦୁର୍ବଳତା ଆର ଗତି କୁ ଯାଏ ପୁଣି ଶେଷରେ ମୃତ୍ୟୁବରଣ କରେ।
ସ୍ତରରେ ବି ଠିକ୍ ନଥାନ୍ତି। ତାଙ୍କ ସହିତ ତାଙ୍କ ହଁ ତାପରେ ନିଶାରେ ଥାଇ ଜାଣି ପାରନ୍ତିନି ଘରକୁ ଆସି ନିଜ ବାପ ମା ଗାଳି କରିଦିଅନ୍ତି ବାବା ମାଆ ଏତେ ବୃଦ୍ଧ ବ୍ୟକ୍ତି ଙ୍କ ବିଷୟରେ ବି ନିଜ ବାପା ମାଆ ଙ୍କ କଥା ଭାବୁନାହାନ୍ତି। କେତୋବେଳେ କେନ୍ତି ନିଜ ସ୍ତ୍ରୀଙ୍କ ଉପରେ ହାତ ଉଠେଇ ଦିଅ
ହଁ। ବ୍ୟକ୍ତିଗତ ଭାବରେ କହିଲେ କି ବ୍ୟକ୍ତି ମାନଙ୍କୁ ଯିଏ ଯିଏ ଯିଏ ନିଶା ଦ୍ରବ୍ୟ ଅଁ କରୁଚି। ତାର ଦେହ କ୍ଷତି ହୋଉଛି ତାର ହିଁ ନିଜର ସବୁ କିଛି ଯାଉଛି ତ ବର୍ତ୍ତମାନ ସେ ନି
ବି ପହଞ୍ଚଉଛି ନିଜ ପରିବାର।
ଜଣେ ବ୍ୟକ୍ତି ନିଶା ଦ୍ରବ୍ୟ କଲା ପରେ ସମାଜରେ କଣ କୁ ପ୍ରଭାବ ପଡୁଛି ସେଇଟା
ସମାନେ ବହୁତ ମାନେ ଲୋକମାନଙ୍କର ଝଗଡା ଝାଟି, ଏବେ ଆଜିକାଲି ଯୋଉ ରାସ୍ତା କ ପଳଉଛନ୍ତି, ଯୋଉ ଗାଡି ଗହଳି ଯାଉଛନ୍ତି ସେଇଠି ମଦ ପିିକି ଚାଲି ଯାଉଛନ୍ତି। ସେଠି ବହୁତ ଦୁର୍ଘଟଣା ଘଟି ଯାଉଛି।
ତା ମାନେ ଆପଣ କହିବା ପାଇଁ ଚାହୁଁଛନ୍ତି ନିଶା ଦ୍ରବ୍ୟ କରି ଗାଡି
ହଁ ମାନେ ନିଜର ନିୟନ୍ତ୍ରଣରେ ନ ରୁହନ୍ତି ରହିପାରନ୍ତି ନାହିଁ ସେମାନେ। ତ ତାଙ୍କ ଦେହ ଖରାପ। ତାପରେ ଯୋଉ ଧୂମପାନ ଗ୍ରହଣ କରୁଛନ୍ତି ଅନ୍ୟ ଲୋକମାନଙ୍କ ସାମ୍ନାରେ ଗ୍ରହଣ କରୁଛନ୍ତି। ତାଙ୍କର ତ ସେଇଟା ବାଜି ବାଜି ତାଙ୍କର କି ଦେହ ଖରାପ ହେଇଯାନ୍ତା। ଆଜିକାଲି ସେମିତି ଦେହ ଖରାପ ହେଇଯାଉଛି। ତାଙ୍କର ବି ସେଟା ବାଜିଲେ ଭଲ ନୁହେଁ ନା। ଆଉ କେତେ ଜଣ ଏମିତି ବ୍ୟକ୍ତି ମାନେ ବି ଅଛନ୍ତି ଯେ ନିଜେ ତ ପିଉଛନ୍ତି ପିଉଛନ୍ତି ଅନ୍ୟ ଲୋକଙ୍କୁ ବି ଜୋର ଜବରଦସ୍ତ ପେଇ ଦଉଛନ୍ତି। ଆଜିକାଲି ଯୋଉ କଲେଜରେ
ହଁ।
ସେଇଟା ଏ ସମାଜ ପାଇଁ ବହୁତ କ୍ଷତିକାରକ। ସେମିତି ହେଇ ହେଇ ହଁ ସେମିତି ହେଇ ହେଇ ଲୋକମାନେ ନିଶାରେ ପଡ଼ିଯାଉଛନ୍ତି। ପ୍ରାୟତଃ ଅଧିକ ସାଙ୍ଗ ସାଥି ମାନେ ଟିକେ ଜଣେ ଜଣେ ଜୋର ଜବରସ୍ତ ପିଇବା ନଲୋକ ବାଧ୍ୟ କରି ପିଏଇ ଦଉଛନ୍ତି। ନିଶା ସେବନରେ ଆଣି ଦେଉଛନ୍ତି ଆଉ।
। ଆପଣ କେବେ ପିଇଛନ୍ତି? ଦେଖିଛନ୍ତି।
ନାଇଁ ମାନେ ମୁଁ ଖାଲି ନ୍ୟୁଜ ଫିଉଜରେ ଦେଖିଛି। ହଁ ପିଇବା ଲୋକମାନଙ୍କୁ ଦେଖିଛି। ବହୁତ ଗୁଳିଆ ପ୍ରକୃତିର ଲୋକମାନେ ହେଇ ମାନେ ତାଙ୍କ ନିଜ କଣ୍ଟ୍ରୋଲ ରେ ରହି ନଥାନ୍ତି। ନିୟନ୍ତ୍ରଣ ନ ରେ
ହଁ।
କୁ କଣ କହିଦିଅନ୍ତି ନିଜେ ବି ଜାଣନ୍ତି ନାହିଁ।
ହଁ।
ଆସିକି ସ୍ତ୍ରୀ ଉପରେ ହାତ ଉଠେଇ ଦିଅନ୍ତି। ବାପା ମାଙ୍କ ଉପରେ ବି ଜବାବ ଦେଇ ଦିଅନ୍ତି। ୟାର ତାଙ୍କ ନିଜ ଶରୀର ତାଙ୍କ ଆଖି ବି ବହୁତ ରଙ୍ଗ ହେଇଯାଏ। ଧୀରେ ଧୀରେ ଶୁଖି ଶୁଖି ଯାଆନ୍ତେ। ଆ ବହୁତ କାମ କରିବାକୁ ବି ତାଙ୍କର ଇଚ୍ଛା ହୁଏ ନା। ଆଉ ବହୁତ କେତେ ଲୋକ ତ ବା ବାନ୍ତି ବି କରି ପକାନ୍ତି।
ହଁ ଆପଣଙ୍କର । ରେ ଆଲୋଚନା କରି ବହୁତ ବିଷୟ ଜାଣି ପାରିଲି। ଆଉ ମୁଁ ବର୍ତ୍ତମାନ ମୋର ଏଇ ଯୋଉ ଆଲୋଚନା କୁ ଏତିକି ଏତିକିରେ ମୁଁ ରଖିବା ପାଇଁ ଚାହୁଁଛି। ବହୁତ
ହଁ ଆପଣ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ।